ରହୁଚି ତି?
ଆଜ୍ଞା କୁହନ୍ତୁ?
ଆରେ ଏଥିରେ ମାନେ ତମେ ଆପଣ କଥା ହବା କି ତମେ
ନାଇଁ ତୁ ତୁ ତୁ ତୁ ତୁ ତମେ କହ ମୁଁ ବି ତମେ କହୁଛି। ତୁ ଗପେ, ତୁ ଏତେ ତୁ ଗପେନା ହେ, ତୁ ଗପେ।
କୁହନ୍ତୁ ମାନେ, କହୁନ ରେ ସେ ମତେ ସେ କୁଆଡୁ କୁଆଡୁ ମାଗିକି ନେଇଥିବେ।
ଆରେ ଏଗୋଡ଼ା କହନା କିଛି ନର୍ମାଲ କଥା ହବା।
ହ ନର୍ମାଲ ହଉ ତାହେଲେ। ସେ ଯୋଉ ସାର୍ ଯୋଉ ପଠେଇଛନ୍ତି ସିଲାବସ
ହଁ।
ତମେ ତମେ ଖାତା ମାନେ ମାନେ ତମେ ଖାତା ମାନେ ଖାତା କେତଟା କରିବ? ମୁଁ ଖାଲି ଖୋଜୁଥିଲି ମୋ ଛଅ ଟା। ମୁଁ ଭାବୁଥିଲି ତିନିଟା ଚାରିଟା କରିକି ଆଗ ପଛ ଲେଖି ଦେଇଥାନ୍ତି।
ମୋର ଅଲରେଡି ଖାତା ଗୁଡା ମଝିରୁ ଅଛି, ତାକୁ ଆଉ ଆଗ ପଛ କଣ କରିବି ଆଗ ତ ଅଲରେଡି ଅଛି।
ମୁଁ ଭାବୁଥିଲି ମୋର, ଆକ୍ଚୁଲି ମୋ ଚାରିଟା ଖାତା ମୁଁ ଭାବୁଛି ଖାତା କିଣିବି ନା କଣ କରିବି? ଦେଖ ଆମର ସେ ଯୋଉ ଅଛି, ଇଣ୍ଟର ସାଇବର ସିକ୍ୟୁରିଟି। ଆଉ ଯୋଉଟା ଏ ଗୋଡ଼ା ଏମ୍ ପି ଓ ପି ନୁହେଁ କି ଗୋଟେ ମାନେ ଯୁ ମ୍ୟାନେଜମେଣ୍ଟ, ଓ ସେଇଟା ଗୋଟେ ସେଇ ଦିଟା ମୋର ଟ ନୋଟ୍ସ୍ ମାନେ ଦରକାର ନାହିଁ ଏତେ। ହଉ ସେଇଟା ସବୁ ରଫ ଖାତାରେ ଲେଖି ଯଦି ସେ ମାଷ୍ଟର ଯାହା କହିଲେ, ମୁଁ ସେଇ ସବୁ ରଫ ଖାତାରେ ଲେଖିଦେବି। ଆଉ ବାକି ଏଇ ସବୁ ଯୋଉ ଆମର କଣ ରହିଲା, ଆମର ଅ ଆମ ଯୋଉ। ମାନେ ଆମର କମ୍ୟୁନିକେସନ ଥିଲା, ତାପରେ ଏମ୍‌ ପି ଏ ଯଉ ଆମର ଯୋଉ ମାନେ, ମାନେ ଆମର ଏଚ୍ ଓ ଡ଼ି ସାର୍, ସୁ୍ର୍ବତ ସାର୍, ସେମାନେ ଆଉ ଆମର କମ୍ପୁଟର ମ୍ୟାମ, ଯୋଉ ରଶ୍ମି ଆଣ୍ଟି, ତାଙ୍କ ଚାରି ଜଣଙ୍କ କରିଦେବି ହେଲା ବାକି ଏଇ ଯୋଉ ଦିଟା, ହଉଛି ଭାବୁଚି ଖାତା ନ କରିକି ଭଲ ହବ, ଯାଉଛି ରଫ ଖାତାରେ ଲେଖିବି। ଓ କି ସିଏ ଦେଖ ସିଏ କହଲେ କି କାଲି ତ ନା କଣ ତାଙ୍କର ପାଞ୍ଚ ପରସେଣ୍ଟ, ମାନେ ମାକ୍ସଇମମ୍ ସରିଚି ତାଙ୍କର ହେଲା, ସବଜେକ୍ଟ ତାଙ୍କର ପାଞ୍ଚ ପର୍ସେଣ୍ଟ ଅଛି। ତ ଖାତା ଥିଲା ଲାଭ କଣ, ସେ କଣ କହିଲେ କି ତମ ତମ ନିଜର ଆଇଡିଆ ବାହାର କରି, ସେ ଯଉ କହିଲେ ମ କହିଲା ସେ ସେ କାଲି କଣ କହିଲା? ସେ କଲି କଣ ସେ କଲେ ସେ ଯୁ ଇଏ ସାର୍ ବା ନୂଆ ସାର୍।
ସିଏ କଣ କହିଲେ ଭାତ କରିବାକୁ କହିଲେନି ଥୋଡ଼ି ଭାତ ତ କରାହବ।
ସେ କଣ କହିଲେନି ବୋଲି ଟେକି ତମର କଣ ଇଏ କରିବ। କି ନୂଆ ଟାସ୍କ କରିକି ନୂଆ କଣ ନୂଆ ସବୁ କଣ ଖାତା ନେଇକି ଆସିବ ଆସିବ। କହିଲେ ନୂଆ ସବୁ ନୋଟ ଖାତା ଗୋଟେ ନେଇକି ଆସିବ ଆଉ ସବୁ ନିଜ ଆଇଡିଆରେ କଣ କରିବ ସେଟା ମୁଁ ଛାଡ଼ ମୁଁ ବୁଝିପାରିଲିନି।
ଇ କହିଲେ ଗୋଟେ ଖାତା ରଖିଥିବୁ ସେପାରେଟ ଖାତା ସେଇଟା ନୂଆ ଖାତା ହଉ କି ଖାତା ମଝିରୁ ତମେ ଯୋଉ ଇଏ କରିକି କରୁଚ ସେଇଟା କର। କିନ୍ତୁ ଖାତା ନେଇକି ଆସିବ ମାନେ ଗୋଟେ ସେପାରେଟ କପି କରିବ ତମେ ଏଇ ସବଜେକ୍ଟ ପାଇଁ।
ଓହୋ ମୁଁଚ୍ ମୁଁ -ମୁଁ ସେଟା ଅଫ ଖାତାରେ ଲେଖି ଦେବି। ମୁଁ କହିବି ସେପାରେଟ୍ ପଛପଟେ ଲେଖୁଛି ଆଉ। ଆଗପଟୁ ରଫ୍ ରଫ୍ କରିଦେଇଛି। ମାଷ୍ଟର ଆସି ଖାତା ଦେଖୁଛି ଆମର। ସେ ସେ ସିଏ ପିଲା ସିଏ ଦେଖିବେ କେ ଦେଖୁଚି ନା ଲେଖୁନି ନାଟି। ହଁ ଟି ଆଉ ମୁଁ ସେହିଁଆ ଭାବୁଚି କରିବି।
ସିଏ ତ କହିଲେ କି ଖାତା ତମ ପାଖରେ ରହିବ ଥୋଡି ଟିଚରଙ୍କ ପାଇଁ ନିଜେ ବୁଝିବା ପାଇଁ ଖାତା କାଢ।
ମୁଁ ସେଇ ରଫ୍ ଲେଖିଦେବି ସେଇ ଯୋଉ ଆମର ଅ ଇଣ୍ଟରସୁନ୍ ସାଇବର ସିକୃରିଟୀ ଆଉ ଏଟା। ପି ଏମ ଓ ବିି।
ମୋତେ ଆଉ ଗୋଟେ ଚିନ୍ ତ ହେଲାଣି ବୈଦୁର୍ଯ୍ୟ କଥା କଣ କରିବି ସିଏ କରିଛି ନା ନାଇଁ। ସେ ମତେ କହିଛି ନା ନାଇଁ।
ତମେ ଶୁଣ ତମେ ଏଇନୁକା ପାଲ୍ କୁ ମେସେଜ୍ କର ହେଲା। କି ପାୟେଲେ ବ ସୁ ମାନେ ମାନେ ମାନେ ତୁ ମାନେ ମୁଁ ଆର କଲି ହି ହେଇଗଲା ସେ ଏଇନା ମୋ ସଡଫ୍।
ଆର ମୁଁ ମୁଁ କହିବି ମୁଁ ଆର କିଛି କରିନି ସିଏ ତାର ଆପେଆପେ ଟାସ୍ ଆସାଇନ ହେଇଯାଇଛି। ସେ କହିବ ମୁଁ ମେ ବି ସେଟା ମେସେଜ କରିଥିଲି ବୋଲି ହେଇଛି କି ନାଇଁ ମୁଁ ଜାଣିପାରୁନି।
ଶୁଣ ଶୁଣ ଶୁଣ ଶୁଣ ଶୁଣ ଶୁଣ ଶୁଣ ଶୁଣ ମୁ କହୁଚି ଦେଖ। ଆରେରେ ସରି ମୁଁ ତମକୁ କଣ କହୁଛି ଶୁଣ ହେଲା। ଗୋଟେ କାମ କରିବା କହିଲ ତେ ମାନେ ମାନେ ତମେ ଷ୍ଟପ୍ କରିଦବ ହେଲା ଯୋଉଠି ମୁଁ ଯୋଉଠି ତମେ କହିବାକୁ ଥିବ। କେ।
ହୁଁ ହଁ।
ହେଲା। ତ ତମେ ତମେ ତମ ପାଇଁ ମେସେଜ୍ ପାଇଗଲା ଆଉ ସୂର୍ଯ୍ୟ ଉକ୍ତ କାଲି ତ ଉକ୍ତ କାଲି ତ ଜୁସ୍ କରିଥିଲା। ତାର ହେ ହେଇଗଲା ତ ତାର ସକାଳେ ସମୟ ରେ କି ତ ସାଇନ୍ ଟାସ୍କ ଲେଖୁଛି। ଅବଶ୍ୟ ସ୍କ୍ରିନ୍ ସଟ୍ ପଠେଥିଲା ତ ସେ ମୋ ସାଙ୍ଗେ କଥା ହଉଥିଲା ତୁ ବୈଦକୁ ଟିକେ କହ। ତମେ କୁହେନି ବଇଦ ଲୋକ ସେ କହିବେ ବଦଳକୁ ସିଏ କହିବେ ହେଲା କି ସଟେ ବଇଥଳ କହ। ସିଏ ଯୋ କେସି ସେଇ ଟାକ୍ସ ଆସାମି କରିଚି ନା କରିନି ବିକଜ୍ ଇଏ ତ କରିଦେଲା ହେଇଗଲା ଯଦି ନହେଇଚି। ତୁ ସେ ଦିଦି ଙ୍କୁ ଧରି ମେସେଜ କର।
ସେ କାଇଁ ମେସେଜ କରିବ ସେ କହିବ ପା ସେ ମୁଁ ବଦ୍ୟ ସକାଳେ ମେସେଜ୍ କରିଛି ମାନେ ଏବେ। ଆଉ ତା ପରେ ସେ କହିବ କି ତୁ କଅଁ ମେସେଜ କରିପାରୁନୁ ତୁ କାଲି ତାର କରିବୁ ଆର କରିବୁନୁ ମାନେ ଇଏ ତୋ ସାଙ୍ଗ ନୁହଁ। ସେମିତି କରିହବନି ହା।
ନା ସେମିତି ନୁହଁ ବୁଝ ହଉ ତାହାଲେ।
ଆ ଛାଡ ମୁଁ ବୁଝିବି ତୁ ଚୁପ୍ ର।
ଏ ମୁ ବୁଝିଲି ବୁଝିଲି ସେ ହଉ ତାଲେ ସେୟା କରିବା।
ହଁ।
ମାନେ ମାନେ ତମ ଭଳିଆ ତ ମୁ କାଇଁ ମୁ ତ କାଇଁ କିଛି ଗ୍ରୁପ୍ ରେ ଆଡ ହେଇନି।
ସେଇଟା ହେଇନୁ ଆଉ ହବୁ ଆଉ ପଛରେ ଆଉ।
ତ ମୁଁ କଥା ହେବି କେମିତି କା ସହିତ ମତେ ଏଇଟା କହୁନ।
ତତେ ନମ୍ବର ଗୋଟା ମୁଁ ଦେବି। ଆଜି ଯଦି ପଚା ସ୍ନେହା ରାଜିି ହୁଁ କହ।
ତମେ କୁହ।
ମୁଁ କହିଲି ଆଜି ସ୍ନେହା ରାଜେଶ ପଚାରିବ ତୋର ହେଇଗଲା ରାଜେଶ ବୋଧେ ଡିଲେଟ୍ କରିଦେଇଥିବ ଫନ। ତି କଣ ତ ରାଜେଶ। ତାକୁ ହିଁାଷ୍ଟ ଫୋନ ଦେଇଥିଲି।
ହଁ ସେ ହିଁ କରିଥିବେ ସେ ହିଁ ଇନ୍ସ୍ତା ଡିଲେଟ୍ ମାରି ଦେଇଥିବେ ମୁଁ ଜାଣିଛି।
ଏ ଇ ସି ସି ବୋର୍ଡ ବନା ତାପରେ।
ବୁଲ କିଛି କହିଲ ୱାର୍ଡ।
ମତେ ଶୁଭିଲା ସେଟା ତ ଛାଡ଼ ତାପରେ। ସେ କଇବକି କ ହେଇଗଲା ଇଏ ସିଏ।
ହଁ ତୁ କଣ ଦେଖେଇଲା। ହେ ଲା ଲାଷ୍ଟ ଟାଇମ ତାକୁ ହିଁ ଦେଇଥିଲେ ନା ମାନେ ଫୋନ ଟା।
ହଁ ହଁ
ତ ସେ ହିଁ କାଟ କଣ ଦେଖ କାଲି ତମେ ଯେତେବେଳେ ମୋ ଫୋନ ଟା ଦେଖୁଥିଲ ମାନେ ଆପ୍ଲିକସନ ଫର୍ମ ଫିଲି ଅପ୍ କଲ ଟାସ୍କ ସମ୍ବିଟ କଲ ସେ ହେଇଥିଲା ହେଲା ସେ ସେ ପା ହେଇଥିଲା ତାପରେ ଯେତେବେଳେ ଫୋନ ଟା ତମେ ରାଜେଶ କୁ ଘର କିଛି ଫୋନ ସେ ଆକ୍ଚୁଲି ତମେ କହିଲ ନା କେବେ ଏଇଟା କିିଚ ତୁ ଘରେ ହେକି ଦେଖିଇଦବୁ ବୋଲି
ହୁଁ
ତୁ କ ଘରେ ଆସିକି ଦେଖିଲି କିରେ ମୋର କାମୁା ମୁ ମୋର ସେ କା କର୍ୟା ଆପ ରୁ କରିଦେବି। ହରେସିକି ମୁଁ ମାନେ ଏକ୍ଟୁଏଲୀ ମୋର କହିଲେ ପୁରା ତିନିଟା ଟାବ ଥାର୍ଡ ଟାଵ ରେ ଥିଲା ମାନେ ମାନେ ଥାର୍ଡ ଯୋଉ ସେ ସବୁ ମାନେ ମୁଁ ରିସେଣ୍ଟ ଡାଉନଲୋଡ୍ ଥିବ ସେ ସବୁ ଥିବ ଆପ ଗୁଡ଼ା ହେଲା ମୁଁ ଗଲା ବେଲକୁ କିଛି ନାହିଁ
ହଁ
ମୁଁ ତାପରେ ଇଏ କଣ କିଛି ନାହିଁ ମୋର ସେଟାରେ ଆପରେ ତାପରେ କିଛି ସମୟ ପରେ ହାଇ ମୁଁ ତାପରେ ଅଫିସ ରୁ ଗଲା ବେଳକୁ ଡାଉନଲୋଡ ହେଇନି ତ ଭାବିଲି କି ଛାଡ ତମକୁ ଆସିଲେ ପଚାରି କି ଡାଉନଲୋଡ କରିଦେବି ବୋଲି ତାପରେ ତ ତମକୁ ଭାବିଛି ତମକୁ ପଚାରିବି ବୋଲି ହ୍ୟାଲୋ
ଶୁଣୁଛି
ହଁ ତ ମୁଁ ଭାବିଛି ପଚାରିବି ବୋଲି। ଲ ଅ ମାନେ ଫାର୍ଷ୍ଟ ବାପାଙ୍କ ସହ ଟିକେ ଝଗଡା ହେଇଗଲା ଦେନ୍ ତାପରେ ଅନ୍ୟ ଜିନିଷ ଗୁଡା ମୁଁ ଟେନ୍ସନ୍ ରେ ସବୁ ଭୁଲି ଯାଇଛି। ଆଉ କିଛି ମନେ ନାହିଁ ମୋର।
ହଉ ହଉ ଛାଡା ଆଉ କିଛି କରିହେବନି ଆପଣ କୁହନ୍ତୁ ତୁ ରାଜେଶ ମତେ ମେସେଜ କଲେଣି
ହ
କଲ କରିବା ପାଇଁ ଏବେ ଆପଣଙ୍କ ସହିତ ଶୁଣନ୍ତୁ ଏପଣ ଆପଣଙ୍କ ସହିତ ଯୋଉ କଲ ଟା ମୋର ହବ ବନ୍ଦ ତାପରେ ଆ ପଣ ଆପଣଙ୍କ କାମ କରିବେ ଆଉ ମୁଁ ମୋ କାମ କରିବି ମୁ ବିକଜ ମତେ ରେଡି ହବାର ଅ ଅଛି କଲେଜ ପାଇଁ ମଧ୍ୟ ମତେ ମୁଁ ଖାଇବା ପିଇବା କରିବାର ଅଛି ଆଉ ରାଜସ କଲ ମଧ୍ୟ ଉ
ମୁଁ କହୁଥିଲି କି ତ ଆରେ ଆପ ସମସ୍ତେ କଲ୍ କରି ମୁଁ ସେ କରୁଥିଲି।
କରିଥାନ୍ତି କିନ୍ତୁ ଦଶ ମିନିଟ ଗ୍ୟାପ୍ ପରେ ହିଁ।
ହଉ ତାହାଲେ ତ ହବନି ବିକଜ ଏଇଟା ସରଲା ପରେ ତ ହଉ ତମେ ଦେଖ ତ ତମ ରାଜସ୍ ଦଶ ମିନିଟ କଥା ହବ ଟି।
ହଁ।
ତାପରେ ଟା ତାପରେ ଟାଇମ ଅଛି ହେଲା ତମେ ମତେ କଲ୍ କରି ପାରିବ ଯଦି ଚାହିବ।
ହଁ।
ଏଟା ଆଉ କେତେବେଳେ ଅଛି ଦେଖିଲ ନା ମୁଁ ଦେଖିବି।
ଦେଖ ନା ମୁଁ ଚାଲିଛି ମୁଁ କହିବି
ଓକେ ତ ଏବେ ଯୋଉ କଥା ହେଲେ କିଛି ମାନେ ପ୍ରଫିଟ ହବ ନା କିଛି ହବନି?
ଯଉଟା କିଛି କୋଉନାହାଁନ୍ତି ଖାଲି ଗପୁଚନୀ।
ଓକେ ଓକେ, ମୁଁ ଚାହିଁଲା ତମୁକୁ ଫୋନ କରିଦେବି ହେଲା। ଆମର ପ୍ରୋବ୍ଲେମ ହବ।
ତମେ ତମେ ରାଜସ ସହ କଥା ହେଲା ପରେ ମତେ ମତେ ଯଦି କ ମେ ଯଦି କହିବ ତ କଲ କରିଦେବି। ଦଶ ମିନିଟ କଥା
ହଉ ହଉ ହଉ ସେ ବିଷୟ।
ହୁଁ। ଆରେ ମୁଁ ଘରୁ ବାହାରିବି ନଅଟା ପନ୍ଦର କୋଡିଏ ବାରୁ ତା ଭିତରେ ତମ ସଙ୍ଗ କଥା ହେଇ ଘରୁ ବାହାରି ଯିବି। ଖାଇଲା ଏଳେ।
ମୁଁ ସେଇ ଭିତରେ ରେଡି ହେଇକି ବାହାରି ଯିବି ବା ଯଦି ଆଜି ଫାୟଲ ନଗଲା ତ ମୋ ବାବା ଛାଡିଦେବେ।
ଗଲାବେଳେ ମୁଁ ତମକୁ ଛାଡ଼ିଦେବି ଆଉ ଆପଣ ଯଦି ବାବା ନ ଆସିଲେ ମୁଁ ଛାଡ଼ିଦେବି ହେଲା।
ହଁ ହଉ।
ତ ଜୀବନୀ ଆଉ ଏକେଲା।
ଆଉ ବସ ହିଁ ଭାବୁଛି ଆସିଲି ବିକଜ ବସ ରେ ଆସିଲେ ପାଞ୍ଚ ଟଙ୍କା ନେଇକି ଏଇଠୁ ପଳେଇ ଆ
ହଁ ମୁଁ ଛାଡିଦେବି ନେଇକି ବସ୍ ରେ ବସରେ ପୁଣି ଏକା ବିଣ ଯିବ ସେଠି ଚାଲି ଚାଲି ଏକା ବି ଯିବ କି ନାଇଁ। ବେଶୀ ତ ତାଠୁ ଭଲ ନୋ। ଆରେ ବାବାଙ୍କୁ ପଚାରିବୁ କି ସେ କଣ କ କହୁଛନ୍ତି ବାବା ଦେଖିବା ହେଲା।
ହଉ।
ବସ ଏକେ ଏକେ ଜେଷ କର ଦେଖ ତମେ ବସେଇ ବାବା ମୁଁ କଁ କରିବି ତ ଆସିବ ନା ମୁଁ କଣ ହେଲା?
ଗୋଟେରେ ଆସିବି ମାନେ ତାହେଲେ ମୋ ବାବା ଆଣିଦେବେ ମତେ ଆଉ ଯୋଉ ସାଢେ ତିନିଟା ଅଖାଡୁଆ ଟାଇମରେ କଲ କରିକି ବାବା ମତେ ନେଇଯାଅ ସଇଲା ଆଉ।
ଦେଖିଆ ଆମେ ତ ତାଙ୍କୁ ମୁଁ ସକାଳେ ମେସେଜ୍ କ ଚିଲିକି ତମେ ଯିବ ସେ ସିପିଲା କଣ ନାହିଁ ତାଙ୍କର ହେଇଛି କି
ତାର ବା ଦେହ ଭଲ ନାଇ ଏବେ ରିପ୍ଲାଏ କଲା କହୁଛି ଭଲ ଲାଗୁଛି ତ ଏବେ। ମୁଁ ବାବାଙ୍କୁ କହିଦେଇଛି ତମେ ଗାଡି ନେଇକି ଯାଇଥାଅ ଦୋକାନ ଯଦି ଦରକାର ପଇଲା ଛାଡି ଦବ।
କି ବାପା ଚାଲି, ଚାଲି ଯାନ୍ତି କି?
ହଁ, ଏଇଠୁ ଏତେ ପାଖା ସ କହ ଗାଡିକି ନେଇକି ଯାଉ।
ଆଚ୍ଛା ହଉ ତାହେଲେ।
ଆଜ୍ଞା।
ନହେଲେ ମତେ କହି କହିଦେଲେ ମୁଁ ଦୁଇ ହଜାର ଟା କହିଲା
କଣ କହିଲେ ଆପଣ?
ମୁଁହେ ତାହେଲେ ଦ ମତେହିଲେ ମୁଁ ଯାଇକି ନେବ କରିଦେବି
ହଉ ଆଜ୍ଞା।
ୟେସ୍।
ଆଉ ଆଉ କଣ ଖାଇଛନ୍ତି ଆପଣ ନା ଖାଇବେ?
ମୁଁ, ଖାଇନି। ଆପଣ କଣ ଖାଇଛନ୍ତି? ପଟ ଖେ ହସ ଲାଗୁଛି ମୋତେ।
କଣ ମୁଁ ଖାଇଛି ପଖାଳ। ବଡ ଖାଇନାହାନ୍ତି ଏପର୍ଯ୍ୟନ୍ତ।
ଆଉ ଟିକେପାରେ ଖାଇକି ଯିବି ଆଉ।
ଓହୋ ଆପଣ ହଁ ବାହା ହେଇଗଲେଣି?
ବାହା ହେଇନି। ବାହାରେ ହବ ଆଉ। ସେ ଦି ହୋଇଛ ଆ ଏବେ କେତେ ଛବିଶ ସେ ଦି ହଜାର ସେ ଦି ହଜାର ପଇଁତିରିଶ ବେଳକୁ ହବ ଆଉ।
ଓହୋ ଭଲ। ମୋର ଗୋଟେ ଛୁଆ।
ଆଉ ଛୁଆ, ଛୁଆ ନା କଣ?
ଛୁଆ ନାଁ ହଉଛି, ଆମ ତ ନାମକରଣ ହେଇନି ବା।
ଓହ ମାନେ ଏକ ପେଟ ରେ ଅଛି।
ନାଇଁ, ନାଇଁ ସେ ହେଇଗଲେଣିି ସେ ବସ ନାମ ଘରଣା ହବା ବାକି ଅଛି।
ହ ଏକୋଇଶ ହେଇନଥିବ ଆଉ।
ହଁ, ହଁ। ହେଠ ସବୁ ଜାଣି ଯାଉଛନ୍ତି ଆଉ।
ଆଜ୍ଞା। ରେ ମୁୋ ଗଟେ ଏକ୍ପରି ଅଛି ନା ସେଥିପାଇଁ।
ହୁ
ଆକ୍ଚୁଆଲି ଆପଣଙ୍କ ଶଶୁରଙ୍କ ନାଁ କଣ?
ସେଇଟା ବା ନାଁ ଧରନ୍ତିନି। ଶୁଣନ୍ତୁ, ଶୁଣନ୍ତୁ ଟାଇମ ହେଇଗଲାଣି ମୋର ଯିବାର ତ ଆପଣ କଲ ରଖିପାରନ୍ତି।
ଆଚ୍ଛା ହଉ। ଆଚ୍ଛା ହଉ। ଆପଣ ଯଦି ପାଇବେ ଫ୍ରି ହେଇକି କଲ୍କ୍
ଆଜ୍ଞା। ଆଜ୍ଞା। ଆଜ୍ଞା। କଲ୍ ଟାକୁ କାଟନ୍ତୁ।
ଓକେ ସେ ହ
କାଟେ।
କାଟୁଛି।